ହ୍ୟାଲୋ।
ଶୁଭ ରାତ୍ରି।
ହଁ ହଁ ରାତ୍ରି ହେଇନି ସନ୍ଧ୍ୟା ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା ମାନେ ଆମର ଯୋଉ ମେଲୋଡି କାର୍ଯ୍ୟକର୍ମରେ ଯେମିତି କହୁନାହାନ୍ତିକି ଶୁଭ ସନ୍ଧ୍ୟା। ସେଥିପାଇଁ ମନେ ପଡିଗଲା ଶୁଭରାତ୍ରି।
ହଁ ହଁ।
ଆଜି କଣ ଆଇଟମ୍ ବନା ହବ।
ରାତିରେ ଏଇ କଣ କହିଚି ଛତୁ ଆଣିବା ପାଇଁ ବୋଲି କହିଲି ଛତୁ ଆଣିବ ଯେ ଆଜି। ଚିଲି ଛତୁ କରିଦବା।
ହ।
ରୁଟି କରିଦବା ନାଇଁ ରୁ ଭାତ ନାଇଁ ରାତିରେ ଭାତ ନାହିଁ ବିଲକୁଲ।
ଆଜ୍ଞା।
ରୁଟି ନହେଲେ କେବେ କେବେ ମନ ହେଲେ କୋଉ ମାସରେ ଥରେ ଏଇ ମିଠା କାନିକା ଗୋଟେ କରାହୁଏ।
ଆଜ୍ଞା। ଯୋଉ ଆମର ଖେଚେଡି କୁହନ୍ତି।
ହଁ ଯେ ହେନ୍ତି ଖେଚେଡି ନୁହଁ। ଏପଟେ ମାନେ କଣ କହିଲ ହେଇଟା ରେ କିଛି ମୁଗ ଫୁଗ କିଛି ପଡିବନି। ଖାଲିି ଅରୁଆ ଚାଉଳ ଟା।
ନାଇଁ ଆମର ସେଇ ଖାଲି ଅରୁଆ ଚାଉଳ ମିଠା ଟିକେ ହେଇଥିବ ହଳଦୀ ଟିକେ ପକାନ୍ତି।
ହଁ ହଁ ହଁ। ତା ଦେହରେ ଡାଲଚିନି ଯୋଉ ଗୁଜୁରାତି କଣ କହିଲ ଗୋଲମରିଚ ହଁ।
ପତ୍ର ଆଉ ଟିକେ ପଡେ।
ତେଜପତ୍ର ହଁ କରିକି ପୁରା ଟିକେ ମୁଁ ଟିକେ ଅଧିକ ଟିକେ ମିଠା କରିଦିଏ। ଆଉ ତା ଦେହରେ ଟିକେ ଡାଲମା କରିଦେଲେ ବଢିଆ ଲାଗେ ଆଉ।
ଆଜ୍ଞା।
ହଁ ହଁ। ଆଉ ତମର କଣ ରାତିରେ?
ଆମର ଆଜି ଆମର ଘୁଗୁନି ହବ, ନାଇଁ କହି ଘୁଗୁନି । ରାଜମା।
ଅ ହ।
ରାଜମା ଦେଇଚି ଭିଜେଇ, ତାକୁ ରାଜମା କରିବି ରାତିରେ ଆଉ।
ହଁ ଭାତ, ହଁ ତମେ ତ ରୁଟି କରିପାରିବନି ହଁ ହଁ। ହଁ ହଁ ଆଉ ଘରୁକୁ କେବେ ବୁଲି ଆସିଥିଲ ନା ଆସିବ?
ଆଜ୍ଞା।
ମୁଁ କହିଲି ଘର ଆଡେ କେବେ ବୁଲି ଆସିଥିଲ ନା କଣ?
ହଁ ଯାଇଥିଲି, ରଜକୁ ନା ରଜକୁ ଯାଇଥିଲି। ଆଉ ଏଇନା ଯିବା ନାହିଁ, ଯଦି ରକ୍ଷାବନ୍ଧନ ଆସିଛି, ରକ୍ଷାବନ୍ଧନକୁ ଯିବୁ ଆଉ।
ଅ ହଁ।
ରକ୍ଷାବନ୍ଧନ ବୋଧେ ଏବେ ଆମର ବାହୁଡା ସଇଲା।
ରାକ୍ଷୀ ପୂ, କଣ କହିଲ?
କହିଲି ରକ୍ଷାବନ୍ଧନ ବୋଧେ ବାହୁଡ଼ା ସଇଲା ପରେ।
ହଁ ହଁ ବା ରକ୍ଷାବନ୍ଧନ ସେ ଅଗଷ୍ଟ ଲାଷ୍ଟ ବେଳକୁ ପଡିବ ଆଉ। । ଅଗଷ୍ଟ ଲାଷ୍ଟ ବେଳକୁ ପଡିବ ରାଖି
ତାମାନେ ଅଗଷ୍ଟ, ଅଗଷ୍ଟ ବୋଲି ବୋଧେ ଖୁଦୁରୁକୁଣୀ ସିଜିନି।
ଉଁ ହଁ ହଁ ସେଇ ଟାଇମ ଆଉ କଣ।
ଆପଣଙ୍କର ଆଡେ ଖୁଦୁରୁକୁଣୀ କରନ୍ତି?
ନାଇଁ ଆମର ଖୁଦୁରୁକୁଣୀ ନାହିଁ।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
ଆମର ନାଇଁ କୁହନ୍ତି ତ ବ୍ରାହ୍ମଣ ମାନଙ୍କର ଖୁଦୁରୁକୁଣୀ ନଥାଏ, ବୋଲି କରନ୍ତିନି।
ଅ ହ ହ ହ ହ।
ହଁ।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
ଆମର ତ ନାହିଁ ଖୁଦୁରୁକୁଣୀ। ଏଇ ପା ରାକ୍ଷୀ ପୂର୍ଣ୍ଣିମା ପଡିବ ଅଗଷ୍ଟ ସତେଇଶ ତାରିଖ।
ଅଗଷ୍ଟ ସତେଇଶ।
ହୁଁ ଅଗଷ୍ଟ ଲାଷ୍ଟ ପୁରା ଯାଇଁ।
ନାଇଁ ଏବେ ବି, ଅଗଷ୍ଟ ମାସରେ ଏଇଟା ହେଲା। ମାର୍ଚ୍ଚ ଏଟା ସାତ ହେଲେ ଜୁଲାଇ ହେଲେ ସେପ୍ଟେମ୍ବର, ଜୁଲାଇ ହେଲେ ଅଗଷ୍ଟ, ସେପ୍ଟେମ୍ବର। ମୁଁ ଯିବି ସେ ଶ୍ରାବଣ ମାସରେ। ଶ୍ରାବଣ ମାସରେ ଭାର ନବା ପାଇଁ ଯିବୁ ଆଉ।
ହଁ ହଁ ଆ ଶ୍ରାବଣ ମାସରେ ତ ହେଲେ ତ ଏଇ ତ ଜୁଲାଇ ମାସରେ ତ ହବ ଶ୍ରାବଣ
ନାଇଁ ଯେ ଏଇ ମାସଟା ଟୋଟାଲ ଯିବ। ଆର ମାସ ନେକ୍ସଟ ଷ୍ଟେରେ ତିନ୍ ରେ ଷ୍ଟାର୍ଟ।
ଆର ମାସ ତିନିରେ ଷ୍ଟାର୍ଟ?
ଆଜ୍ଞା। ଆଜି ହେଲା କେତେ ଦୁଇ, ଦୁଇ ହେଲେ ଆଉ ତିରିଶ, ଏକତିରିଶ ଦିନ ଆଉ
ହଁ ହଁ ଅଗଷ୍ଟ ମାସ ଅ ପ୍ରଥମ ନାଇଁ କି? ଅଗଷ୍ଟ ତିନି ଦୁଇ ତିନି ବେଳକୁ ଆରମ୍ଭ ତିନି ହଁ ଅଗଷ୍ଟ ତିନି ତାରିଖ ହଁ ହଁ। ଅଗଷ୍ଟ ଏଇ ମାସଟା ପୁରା ଯିବ ଆଉ ପୁରା ମାସେ ଆଉ।
ଆଜ୍ଞା ଏ ମାସେ ବୋଧେ କେ ପନ୍ଦର ଦିନ ବୋଧେ ଆଇଁଷ ଛାଡିବେ ନା କଣ?
ଓ କୋଉ କଣ ସବୁ ପାଳିଯାଅ ବୋଲବମ୍?
ନାଇଁ ମୁଁ ଫାଷ୍ଟ ଟା ଯାଏ ଲାଷ୍ଟ ଟା ଏ ଆସେହାରି ପଢାପଢି ପାଇଁ ଆସେହାରି ଫାଷ୍ଟ ଟା ଯାଏଁ ଲାଷ୍ଟଟା ଯାଏଁ ଆଉ। ଏମିତି ଯଦି ବସିଛି ରୁମ୍ ରେ ଥିବି ପୁରୀ ଖୀ ଯାଆନ୍ତି କି ଲଡୁ ବାବା କି ଆଉ ଯୁଆଡେ ଦୁରିଆ ଦୂରିଆ ବାଟ ଯାଆନ୍ତି ଡ଼ାକନ୍ତି ଯିବାକୁ ଆଉ।
ଓହୋ କୋଉ ହେଇ ପାଖାପାଖି ଯାଅନା କଣ? ହଁ ନାଇଁ ନାଇଁ ଦୂର ବାଟ ଟିକେ ଯାଉ ଚାଲିକି?
ଫାଷ୍ଟ ତ ଆମେ ଯାଉ କପିଳାସ ତାପରେ ଲାଷ୍ଟ ହେଲା ଆମ ଗାଁ ରେ ତାପରେ ଏ ଦୁଇ, ତିନି, ଚାରି ଯାଉ ଦୂରେ ଦୂରେ ବାଟ ପୁରୀ ଯାଉ ତାପରେ ଲଡୁ ବାବା ଯୋଉ ଆମର ଅଛନ୍ତି ଏଠି
ନୟାଗଡ଼।
ହଁ ରାୟଗଡା ଯାଉ ତାପରେ ଆଉ ଦି ତିନି ଜାଗା ଯାଉ ଏମିତି ଆଉ କୋରାପୁଟ୍ ବି ଯାଉ।
ଓହୋ।
ବାଲେଶ୍ଵର ଯାଉ ଆମର ବାଲେଶ୍ଵର। ମନ୍ଦିର ହଁ ପଞ୍ଚଲିଙ୍ଗେଶ୍ଵର ପଞ୍ଚଲିଙ୍ଗେଶ୍ଵ ର ତାପରେ
ପଞ୍ଚଲିଙ୍ଗେଶ୍ଵର ତ ଶୀତ ପାଣିରେ ତ ଠାକୁର ଅଛନ୍ତି ନା?
ଆଜ୍ଞା।
ଆଉ ତମେ କେମିତି ପାଣି ଢାଳ ଯେ ପୁଣି?
ଅଛନ୍ତି ତାଙ୍କର କଣ ସିଷ୍ଟମ ଗୋଟେ ଅଛି ବାହାରେ ଅଛନ୍ତି। ପଞ୍ଚଲିଙ୍ଗେଶ୍ଵର ଯାଉ, ଲଡୁ ବାବା ଯାଉ।
ପଞ୍ଚଲିଙ୍ଗେଶ୍ୱର ଯାଇଚ?
ଆଜ୍ଞା ନା ମୁଁ ଯାଇନି ଆର ବର୍ଷ ଯାଇଥିଲ ପ୍ଲାନିଂ ଥିଲା। ମୁଁ ରହିଗଲି ଏଠି ଆଉ ଯାଇନି।
ଓହୋ ମୋର ସେଇ ଆମ ଘର ପାଖାପାଖି ପଞ୍ଚଲିଙ୍ଗେଶ୍ଵର ହେଲେ ବି ମୁଁ ଯାଇପାରିନି ମୋର କିନ୍ତୁ ଭାରି ମନ ଯିବାକୁ କଣ କୁହନ୍ତି ପାଞ୍ଚଟା ଲିଙ୍କ ହାତ ବଜେଇବା ଦରକାର।
ଆଜ୍ଞା।
ହୁଁ ମୁଁ ଯାଇନି କେବେ।
ନା ମୁଁ ତ ଯାଇନି। ସମୁଦ୍ର ମାନେ ସମୁଦ୍ର ନା ନଦୀ?
ନଦୀ ନ, ଝରଣା ଟା। ସେଇଥିରେ ଝରଣା ଟା। ହଁ ନଦୀ ନୁହ ହଁ ପାଣି ବହିଯାଉଛି, ଠାକୁର ବୁଡିକି ରହିଛନ୍ତି, ତମେ ସେଇିଠି ଯାଇଁକି ପାଣି ଭିତରେ ହାତ ବୁଡେଇକି, ଅଣ୍ଡାଳିକି, ହାତ ମାରିକି ଦେଖି
ଆଜ୍ଞା।
ହଁ ଅ ଆ ଆମର ପ୍ଲାନିଂ ଅଛି, ଏଇ ଡିସେମ୍ବର ମାସ ଆମ ଘରକୁ ଗଲେ ବାପ ଘରକୁ ଯିବା ପାଇଁ ସିଆଡେ ପଞ୍ଚଲିଙ୍ଗେଶ୍ଵର, କ୍ଷୀରଚୋରା ଗୋପୀନାଥ।
ଅ କ୍ଷୀରଚୋରା ଗୋପୀନାଥ ବି ଜାଣିଛି।
ହଁ ସେଇ ପାଖାପାଖି ହଁ ଯିବା ପାଇଁ ଅଛି। କି ପ୍ଲାନିଂ ଦେଖା ଯାଉ କଣ ହଉଛି?
ତାପରେ ବି ଡିସେମ୍ବର ମାସ ନଭେମ୍ବର, ଡିସେମ୍ବର ଏଇ ଦିଟାଙ୍କା ହେଲା ପିକ୍ ନିକ୍ ର ଟୁୁର।
ହଁ ହଁ ଆ ଜାନୁଆରୀ ବି ଜାନୁଆରୀ ମାସ ବି ଭଲ ଥାଏ ଯିବାକୁ। ହଁ ହଁ ନଭେମ୍ବର, ଡିସେମ୍ବର, ଜାନୁଆରୀ, ଏଇ ତିନି ମାସେ ବୁଲାବୁଲି କରିବାକୁ ଭଲ ଲାଗେ।
ହଁ ଅ
ସମସ୍ତେ ଯାଆନ୍ତି ତ ଆଉ।
ସବୁ ତ ଜାଣିଥା ସ୍କୁଲ ବି ଏତେବେଳେ ଫିଟି ଥାଏ।
ହଁ ଡିସେମ୍ବର ମାସ ବି ତାପରେ ଛୁଟି ହେଇଯାଏ ଏକ୍ସ ମାସ ଛୁଟି ହେଇଯାଏ ଯୋଉ। ହଁ ସବୁଆଡେ ବୁଲାବୁଲି କରିବାକୁ ଛୁଆଙ୍କୁ ଧରିକି ବି ସୁବିଧା।
ଆଉ କଣ କୁହ ତମ ଘର ପାଖରୁ ଯୋଉ କିଛି ପାଖାପାଖି ସେମିତି ଯୋଉ କିଛି ଠାକୁରଙ୍କ
ଆମର ତ କପିଳାସ ଆଉ କପିଳାସ।
ଓ ହୋ
କପିଳାସ ଆମ ଗାଁରେ ଆମେ ପାଣି ବୁଡେଇବୁ, କପିଳାସ ମନ୍ଦିର ଆସିବୁ ଚାଲିଚାଲି।
ହୁଁ ହୁଁ ଘଟଗାଁ ତାରିଣୀ ତ ବି ପାଖ ହେଇଥିବ ବେଶୀ ତ ଦୂର ହେଇନ
ନା ଅଧିକ ନା ଅଧିକ।
ଅଧିକ
ଆଜ୍ଞା ଘଣ୍ଟା ଲାଗେ। କପିଳାସ ଆମକୁ ଘଣ୍ଟେ ଲାଗେନି।
ହଁ ହଁ କେତେ ସମୟ ଲାଗେ ତାରିଣୀ କହୁଛ?
ଯିବା, ଖାଲି ଯିବା ଟା ଚାରି ଘଣ୍ଟା ଲାଗିଯାଏ।
ହଉ ବାବା ତାହେଲେ ତ ବହୁତ ଦୂର ହଁ ହଁ।
ମୁଁ ତ ଯାଇନି ଘଟଗାଁ ତାରିଣୀ କେବେ ଯାଇନି।
ଓ ହୋ। ଡୋରି ଲାଗିନି, ଆଉ ମୁଁ ଯାଇଥିଲି ଛୁଆ ଦିନେ, ମୁଁ ସେତେବେଳକୁ ପଢୁଥିଲି ତୃତୀୟରେ ପଢ଼ୁଥିଲି। ମୁଁ ଯାଇଥିଲି ମୋର ମନେ ଅଛି ଟିକେ ଟିକେ ଆଉ ମୁଁ ଯାଇପାରିନି। କେବେ ମାଆଙ୍କର ଡୋରି ଲାଗିବ କେଜାଣି? ମୋର କିନ୍ତୁ ଯିବାକୁ ବହୁତ ମନ ମୋ ପୁଅର ବି ମାନ ସିକ ଅଛି ଟିକେ।
ହଁ ଆପଣ ଯିବେ ଆଉ ପୁଅର ମାନସିକ ଥିଲେ ତାହେଲେ ଯିବେ ମଝିରେ ଦେ ଦେଖିକି ଆସିବେ ଆଉ।
ହଁ ମାନସିକ ଅଛି ଯେ ଯିବାକୁ ମୋର ବହୁତ ଇଛା। ହ ଦେଖାଯାଉ କେବେ ଠାକୁରାଣୀଙ୍କର ଡୋରି ଲାଗୁଛି। ତାପରେ ଆମେ କହିଲେ କିଛି ହବନି, ତାଙ୍କ ଇଚ୍ଛା ନହେଲେ, ସିଏ ଯାହା ବି ହେଲେ ତମେ ଯାଇପାରିବନି। ତମେ ଯେତେ ବାହାରିକି ଥିଲେ ବି ଯାଇପାରିବନି। ଆଉ କଣ କୁହ? ଆଉ ତମେ ସବୁ ରାମାୟଣ ମହାଭାରତ ସବୁ ଦେଖିଦେଇଛ ଆଉ ନାଇ କି?
ଆଜ୍ଞା, ମୁଁ ରାମାୟଣ ମହାଭାରତ ସବୁ ଦେଖିଛି।
ହଁ ହଁ
ରାମାୟଣ ମହାଭାରତ ଟପିକ ହଁ ମହାଭାରତ ପୁରା ଦେଖିଛି।
ଉ ମହାଭାରତ ତ ମାନେ କେତେ ଶ୍ରୀକୃଷ୍ଣ ଦଉଥିଲା ଗୋଟେ ଶ୍ରୀକୃଷ୍ଣ। ଆଉ ମହାଭାରତ ଗୋଟେ ଦଉଥିଲା।
ଆଜ୍ଞା ତାପରେ ସୁ କର ନାଇଁ ତାପରେ ଯୋଉ ଦିନଠୁ ଗୋଟେ ସୁ ପୁତ୍ର କର୍ଣ
ହଁ ହଁ।
କର୍ଣ୍ଣର ଆଧାରିତ ନାଁ ହେଇକି।
ସେଟା କଣ ତାଙ୍କ ଜୀବନୀ ଉପରେ କର୍ଣ୍ଣଙ୍କ ଉପରେ ପୁରା ତାଙ୍କ ଜୀବନୀ ଟା ହିଁ ପୁରା ଦେଖ
ଆଜ୍ଞା ନାଇଁ ନାଇଁ ଷ୍ଟାର୍ଟିଙ୍ଗ କର୍ଣ୍ଣ ଯୋଉ ସୁଦ୍ ପୁତର କର୍ଣ୍ଣ ଦେଇଛି। ଯେମିତି ଆମର ମହାଭାରତରେ ଡାଇରେକ୍ଟ ଦେଲା ଦୂତ ରାଷ୍ଟ୍ର ପୁତ୍ର ପାଣ୍ଡୁ ପୁତ୍ର। ଛୋଟରୁ କେମିତି ବଡ଼ ହେଲେ ତାପରେ ଯୋଉ ସୁତ୍ପୁତ କର୍ଣ୍ଣ ରେ ସେଟା ଆମର ମୂଳରୁ ଡାଇରେକ୍ଟ ଦେଖିବ କର୍ଣ୍ଣ କେମତି ଛୋଟବେେଳେ କିଏ ଆମର ମାତା କୁନ୍ତି ଜନ୍ମ ଗ୍ରହଣ କରି ତାକୁ ନଦୀରେ ବସେଇ ଦେଲେ ସେ ଯୋଉ ପାଇଲେ ଆମର ତାଙ୍କ ପିତା ପାଇଲେ ନେଇକି ଗଲେ ତା ଘରୁ ସେଇଠୁ ତା ଟା ଷ୍ଟାର୍ଟ ହବ ଆଉ ତାପରେ କର୍ଣ୍ଣ ବଡ ହେଲା ପରେ ହେଲେ ଆମର କର୍ଣ୍ଣ। ସେ ଯେତେଳେ ଯାଇନାହିଁ ଯେ ମୋ ଦେହର କୋଆଡେ କବଜ ଅଛି ସେତେବେଳେ କର୍ଣ୍ଣ ତା ବାପା ମନା କରିଥିଲେ ଯେ ତୁ କୋଉ? ଧର୍ମର ଲୋକ। କି ଆମର ଏଠିକି କାହାକୁ ଦେଖେଇବୁନି ନାହିଁ ତୁ ଶକ୍ତି ଅଛି ବୋଲି।
ହଁ, ହଁ।
ତାପରେ କର୍ଣ୍ଣ ଯାଇଥିଲେ ଆମର ଗୁରୁ ଦ୍ରୋଣାଚାର୍ଯ୍ୟ ପାଖକୁ ଗୁରୁ ଦିକ୍ଷା ନବା ପାଇଁ। ଦେଇନଥିଲେ ଆଜ୍ଞା। ସୁତ୍ପୁତ୍ର ଯୋଗୁଁ ତତେ ଗୁରୁ ଦକ୍ଷା ମୁଁ ଦେବିନାହିଁ।
ହଁ ସୁତପୁତ୍ର ଯୋଗୁରୁ ଦେଇ ନଥିଲେ ସେ ଖାଲି ରାଜା ମାନଙ୍କ ରାଜ୍ କୁମାର ମାନଙ୍କୁ ଦଉଥିଲେ ହଁ।
ସେଥିପାଇଁ ପର୍ଶୁ ଗୁରୁ ପ୍ରଭୁ ପର୍ଶୁରାମ ପାଖରୁ।
ହଁ ପରଶୁରାମ ବି ତାଙ୍କୁ ଦେଇଥିଲେ ଅଵି
ଅଭିଶାପ ବି ଦେଇଥିଲେ କି ଯେ ତୁମଠୁ ଛଳ କପଟ କରି
ସେ ବ୍ରାହ୍ମଣ କହିକି ହଁ ବ୍ରାହ୍ମଣ କହିକି ଯୋଉ ଦେଇଥିଲେ ଶିକ୍ଷା ବୋଲି ଶିକ୍ଷା ନେଇ
ତାପରେ ଆଉ ଗୋଟେ ଥିଲେ ଗୁରୁ ଦୋଣାଚାର୍ଯ୍ୟଙ୍କର ଶିଷ୍ୟା ଯି ତାଙ୍କୁ ଆଙ୍ଗୁଳି ଦେଇଥିଲେ କିଏ?
ହଁ ହଁ ଅଁ ର ମୋର ଜରାସଣ୍ଢ
ନାଇ ଜରାସ
ନା ନା ଜରାସଣ୍ଢ ନୁହଁ ଜରାସଣ୍ଢ ତ ହଁ ହଁ ହଁ ହଁ କିଏ ଗଟେ? ଏକ ଲଭ ଠିକ୍ ଠିକ୍ ହଁ ହଁ ହଁ।
ଏକ ଲଭ୍ୟ ତାଙ୍କୁ ତାଙ୍କ ରୂପକୁ ଆବିର୍ଭାବ। କରି ଗୁରୁ ଶିକ୍ଷା ନେଇଥିଲେ ଦୁଗୁରୁ ଫ୍ର ଦ୍ରୋଣଚାର୍ଯ୍ୟ ଚାହିଁଲେ ଯେ ଅ-ଅର୍ଜୁନ ଭଳି ବ୍ରହ୍ମାଣ୍ଡରେ
ଆଉ କେ ଯୋଦ୍ଧା ନ ରୁହନ୍ତୁ। ଅର୍ଜୁନଙ୍କ ଠାରୁ ବି ସିଏ ଏକଲବ୍ୟ ବହୁତ ବଡ଼ ଯୋଦ୍ଧା। ହଁ ସିଏ ବଡ ଯୋଦ୍ଧା ହେଇଯିବେ ବୋଲି ତାଙ୍କ ପାଖରୁ ନେଇ ଆଣି ଥିଲେ ତାଙ୍କ ବୁଢା ଆଙ୍ଗୁଠି ଟା
ତଥାପି ବୁଢା ଆଙ୍ଗୁଠି କାଟିଲା ପରେ ବି ବୁଢା ଆଙ୍ଗୁଠି କାଟିଲା ଏକଲବ୍ୟ ବହୁତ୍ ଯୁଧା ଥିଲେ।
ହଁ ହଁ ସେ ମହାଭାରତରେ ବହୁତ ବହୁତ ଛଳନା ହେଇ। ଚି ଭଗବାନ୍ ବହୁତ୍ ଲୋକଙ୍କ ସାଙ୍ଗରେ ବହୁତ୍
ବହୁତ ଚଳନା ହେଇଛି ତଥାପି ଅଭିଶାପ ପଡିଛି ଆମ ମତ୍ୟ ମଣ୍ଡଳରେ ଆମେ ବି ଯାଇଏ ଭୋଗୁଛେ।
ହଁ ହଁ ସେଇଟା